ହ୍ୟାଲୋ, ହଁ ମ୍ୟାଡ଼ାମ ନମସ୍କାର।
ନମସ୍କାର ଆଁ ତମେ କୋଉଠୁ କହୁଥିଲ?
ଓ ମୁଁ ଓଡିଶାରୁ କହୁଥିଲି ଆଉ।
ହଁ, କଣ କରୁଥିଲ?
ଉ ମୁଁ ଏଇଠି ବସିଛି ଆଉ ବର୍ଷା ବି ହଉଛି ଆମ ଆଡ଼େ ଏବେ।
ଓ ନାଇଁ ଆମର ଏଠି ବର୍ଷା ନାହିଁ ଖାଇସାରିଲଣି?
ହଁ ହଁ ଖାଇସାରିଲିଣି।
କଣ ରୋଷେଇ କଣ ହେଇଥିଲା?
ଆମର ଆଜି ଥିଲା ଗରମ ଭାତ ମୁଁ ଖାଇଛି ଡାଲି ହେଇଥିଲା, ଶାଗ ଭଜା ହେଇଥିଲା ବଡିଚୁରା ବି ହେଇଥିଲା।
ହଁ
ଆପଣ କଣ କରୁଛନ୍ତି?
ହଁ ମୁଁ ବି ସେଇ ଗରମ ଭାତ ଡାଲି ହେଇଥିଲା ତାପରେ ଆଳୁ ବାଇଗଣ ଟମାଟରକୁୁ ଭତ୍ତା କରିଦେଇଥିଲି। ପୋଟଳ ଭଜା, ଆଉ ହଁ ହଁ ଆମେ ଓଡିଆ ଆଉ।
ପାଣିପାଗ ଅଛି,
ପାଣିପାଗ ତ ମୁଁ ଏବେ ଅଛି ଆନ୍ଧ୍ରରେ
ଅହ ଆଚ୍ଛା
ହଁ ଆଉ ଓଡିଶାରେ ତ ଏଇନା ପ୍ରବଳ ବର୍ଷା ହଉଛି ମୁଁ ଏବେ ବି ଫୋନ କରିଥିଲି ଘର ପାଖକୁ। କହିଲି କି ବର୍ଷା ଉଠେଇଛି ଆଉ ବର୍ଷା ତ କାଲି ହେଇଥିଲା ଜୋରକୁ ସେଇ।
ଓହୋ ଆଛା
ହୁଁ ଆଉ ଆଜି ବି ବର୍ଷା ଉଥେଇଛି ଏଠି ବର୍ଷା ନାହିଁ।
ଓହୋ ଆପଣଙ୍କ ପରିବାରରେ କେତେ କଣ ମାନେ କିଏ କିଏ ରୁହନ୍ତି?
ଆମର ମୁଁ ଶାଶୁ ଘରେ ହେଲେ ମୁଁ ଗୋଟିଏ। ପୁଅ ଉ ଆଉ ମୁଁ ଗୋଟେ ବୋଉ ଆଉ ମୋର ପୁଅ ଗୋଟେ ଅଷ୍ଟମରେ ପଢୁଛି। ଝିଅ ମୋର ପ୍ଲସ ଟୁ ସେକେଣ୍ଡ ଇୟର।
ଅହ
ଆଉ ଶାଶୁ ଆଉ
ଅହ
ହଁ ଶଶୁର ନାହାନ୍ତି ଏଇ ବର୍ଷ ଚାଲିଗଲେ। ଆଉ ଏତିକି ଆଉ, ଆଉ ନହେଲେ ବାପ ଘରେ ତ ଆମର ସବୁ ଫୁଲ ପରିବାର।
ଅହ ଆଛା
ହଁ ମୋର ଦି ଭାଇ ଆମେ ଦି ଭଉଣୀ।
ଅହ
ହଁ ଦି ଭାଇଙ୍କର ଛୁଆ ବି ବଡ ବଡ ହେଇଗଲେଣି ସବୁ ଭାଇ ମାନେ ବଡ ଆମେ ହେଲୁ ସାନ ଦି ଭଉଣୀ ଯାଙ୍କ। ହୁଁ ହୁଁ। ହୁଁ ଆଉ ଆମର ଛୁଆ ମାନେ ସବୁ ବଡ ହେଇଗଲେଣି।
ଅହଁ
ହୁଁ ଆଉ ଗୋଟିଏ ବର୍ଷରେ ଆମର ଆମ ଚାରିଟା ବାହାଘର ହେଇଛି ଆମ ଘରେ। ହଉ, ଆଉ? ପ୍ରବଳ ମଜାମସ୍ତି ହେଇଛି ଏ ବର୍ଷସାରା, ଚାରିଟା ବାହାଘର ର ଗୋଟେ ଏଇ ଯୋଉ ବଡ ଭାଇଙ୍କ ଝିଅ ବାହାଘର। ତାପରେ ସାନ ଭାଇଙ୍କର ଝିଅ ବାହାଘର ହେଲା।
କଣ ତମେ ତମ ଆଡେ କେମିତି କଣ ଅଛି?
ହଁ ଆମ ଆଡେ ସ ଭଲ ଭଲ ସବୁ ଯେମିତି କିି ହଲ୍ଦୀ ମେହେନ୍ଦୀ। ଉଁ ଆଗେ ତ ଏସବୁ ନଥିଲା ଏବେ ସବୁ ହଉଛି ଆଉ। ଆ ଛୁଆ ବି ହଳଦୀ ମେହେନ୍ଦୀରେ ଡ୍ୟାନ୍ସ ଫ୍ୟାନ୍ସ କରୁଛନ୍ତି ନାଚୁଛନ୍ତି। ନାଚିଥିଲେ ଭଲ ହେଇଥିଲା।
ଆଉ ଗୋଟେ ଜାଇ ଅନୁକୂଳ ବି ଅଛି ସେଇଟା କେମିତି କଣ କରନ୍ତି?
ପ୍ରଥମ ଯୋଉ ଏଁ ଲଗ୍ନ ଧରା ହେଲା ପରେ ଯାଇ ଆଉ ଗୁଆ ତାକୁ ମଙ୍ଗୁଳନ୍ତି। ହଁ ଶି ଶିଳ ଫେସାରେ ହଳଦୀ ଆଉ ଆଁ ସିନ୍ଦୁର ଦେଇ ତାକୁ ସାତଟା ସ୍ତ୍ରୀଲୋକ ଆସିକି ତାକୁ ଯାଇ ତା ଦିହରେ ଦେଇ ମଙ୍ଗୁଳନ୍ତି।
ଓହୋ ଆଚ୍ଛା।
ସେଇ ଦିନରୁ ହିଁ ମାନେ ତମର ଫେସା ରଗଡ଼ା ହବନି। ହଳ ବିଲକୁ ଯିବନି, ଲଗ୍ ନା ଲଗ୍ନ ଉଁ ଧରା ଭିତରେ ହଳ ବିଲକୁ ଯିବ କିନ୍ତୁ ମଙ୍ଗନାହାଣ୍ଡି ବସିଲେ ଆଉ ହଳ ବିଲକୁ ଯିବନି।
ଅହଃ ଆଚ୍ଛା।
ହେଲା, ଆଉ ସେଇ ଦିନରୁ ମାନେ ସୁ ଗୁଆ ଟା ଯୋଉ ମଙ୍ଗଳା ହେଲା ସେ ପ୍ରଥମେ ସେ ଗୁଆଟା ଯିବ ତମ ମାମୁଁ ଘରକୁ।
ୟହ ଆଚ୍ଛା।
ମାମୁଁ ଘରକୁ ଗଲେ ଆଉ ସବୁ ବନ୍ଧୁବାନ୍ଧବ ଘରକୁ ଯିବ ଗୁଆ। ହଁ। ଆଉ ଉଁ ତାପରେ ତ ମଙ୍ଗନା ହାଣ୍ଡି ବସିଲେ ଆଉ ହଳ ବି ହବନି। ଘରେ ବି ପୋଡା ପୋଡି ବି ଆଉ ହବନି।
ଅହଁ।
ଏଇ ସବୁ ଆମର ସେଠି ନିୟମ ଅଛି ଆଉ।
ଅହୋ ଆଚ୍ଛା।
ଆଉ ତ ଦେଅ ମଙ୍ଗଳେଇବାକୁ ତ ଯିବେ ଯୋଉଦିନ ବାହାଘର। ଆଗେ ତ ହଉଥିଲା କି ପୂର୍ବଦିନ କରୁଥିଲେ ଦେଅ ମଙ୍ଗୁଳେଇବା। ଏବେ ତ ତ ସବୁ ଉଁ ଝିଅ ମଙ୍ଗୁଳେଇବା ଦେହ ମଙ୍ଗୁଳେଇବା ସବୁ ଆ ପୂର୍ବଦିନ ହଉଥିଲା, ଏବେ ସବୁ ଗୋଟେ ଦିନରେ ହଉ ଛି, ବାହାଘର ଯୋଉ ଦିନ ସେଇଦିନ ହିଁ ସବୁ କିଛି ହଉଛି।
ହଁ ହଁ ଆଚ୍ଛା।
ହଁ, ହଁ, ଆମର ବି ଆମ ଝିଅମାନଙ୍କର ଯୋଉ ଦିନ ହଲ୍, ଦୀ ସେଇଦିନ ହିଁ ଦେ ମଙ୍ଗଳା। ସେଇଦିନ ହିଁ ବାହାଘର, ଆଉ କିନ୍ତୁ ମେହେନ୍ଦୀ ପୂର୍ବ ଦିନ କରିଥିଲେ।
ହୁଁ ଏନ୍ ସବୁ ଆଉ, ଆଉ ତମେ ସବୁ କଣ କେତେ ଭାଇ ଭଉଣୀ?
ଆମ ଘରେ ଆମେ ଅଛୁ, ବା ବାପା ଅଛନ୍ତି, ବୋଉ, ଦାଦା, ଖୁଡ଼ି। ଖୁଡ଼ି ଜେଜେମା ଅଛନ୍ତି। ବଡ ଭାଇ ବଡ ଭଉଣୀ।
ହଁ ହଁ ହଁ ହଁ ଆଉ ତମର ବଡ ପରିବାର।
ହଁ ଆମେ ସମସ୍ତେ ଜଏଣ୍ଟେ ଫ୍ୟାମିଲି, ଏକାଠି ରହୁ ସମସ୍ତେ।
ସେଇଟା ହୁଁ।
ଆମର ବି ଆମର ବି ବାପା ବି ଧାନ ଚାଷ କରନ୍ତି। ଚାଷ କାମ ବି ହୋଉଚି, ଆମର ଧାନ ଚାଷ। ଆଉ ଫୁଲ କୋବି ଚାଷ ବନ୍ଧାକୋବି ହୁଏ। ଆଉ କାକୁଡି ବି ଲଗା ହୁଏ ଆମର ମକା ଚାଷ ବି ହୁଏ।
ହୁଁ ହୁଁ।
ଗାଈ ବି ଆମେ ରଖିଚୁ ଘରେ।
ହଁ ଆଉ ତ ବଢିଆ ଗାଈ ଘରେ କ୍ଷୀର। କ୍ଷୀର ଦହି ଛେନା ଗାଈ ରଖିଲେ ସବୁ ତ ପାଇପାରିବ ବୋଧେ ହଁ। ଆଉ ଭଲ।
ହଁ ଆପଣଙ୍କ ଘରେ, ମାନେ କିଏ ଚାଷ କାମ କରୁନାହାନ୍ତି?
ଚାଷ ଆଉ ଶାଶୁ ଘରେ ତ କେହି କରୁନାହାନ୍ତି। କିନ୍ତୁ ବାପଘରେ ହଁ ଚାଷ ଏବେ ଆମର କାକୁଡି, ପୁଟଳ। ଏଇ ଯୋଉ କଲରା ଏସବୁ ଏବେ ବାହାରୁଛି। ସେଟୁ ଆସିକି ବେପାରୀ ଗାଁ ମୁଣ୍ଡୁରୁ ନେଇକି ପଳଉଚନ୍ତି।
ହଁ ହଁ।
ହେଲା, ହଁ ସବୁ କିଛି ପରିବା ଏବେ ବାହାରୁଚି ଏଇ ଏଇ ଯୋଉ ବର୍ଷା ଟା ହେଲାନେହିଁ ନା ଭାରି ଲୋକଙ୍କୁ ହଇରାଣ କରିଦେଲା। ଅଧିକ ପରିଶ୍ରମ କରିବାକୁ ପଡିଲା ହେଲା।
ତ ଆମେ କଲେଜେ ବି ଯିବା ଆସିବା ଆମର ଅସୁବିଧା ହୋଉଚି।
ହୁଁ ହୁଁ ହଁ ହଁ ସେଇତ। ଆଉ ଏଇ ସବୁ ଆଉ। ଆଉ ନହେଲେ ଏଇ ଦି ଚାରି ଦିନି ହବ ଯୋଉ ବର୍ଷା ଟିକେ ହୋଉଚି ସେ ସେ ଗ ଗଛ ମାନଙ୍କୁ ସବୁ ଭଲ। ଆଉ କାଲି କାଲି କାଳେ ଏତେ ଜୋରେ ବର୍ଷା ହେଇଚି ଯେ ସେପଟେ ଆମର ଜୋର ବର୍ଷା ଢାଳିଚି। କହିଲେ କି ଏତେ ବ ବର୍ଷା ମାନେ ସବୁଦିନର ସବୁଦିନର ବର୍ଷା ଗୋଟିଏ ଦିନରେ ହେଇଚି।
ଓହ ଆମର ତିନି ଦିନି ହେଲା, ଲଗାତର୍ ଲଗା ତର ବର୍ଷା ହୋଉଚି ଯେ ମାନେ ଛାଡୁନି ଟୋ
ଛାଡୁନି, ସେ ଯେହେତୁ
ପବନ।
ହୋ ହୋ। ସେଇ ହୋ ହବନି ହବନି ବର୍ଷା ଏକାଥରେ ଲାଗି ରହିବ।
ହଁ।
ହେଲା ଆଉ ତାପରେ ହୁଁ ହୁଁ ହୁଁ ହୁଁ ସେ କହିଥିଲା ପା ସମାଜ ରେ ଦେଖିଥିଲେ। କଣ ଏକେ ରୁ ପାଞ୍ଚେ ପର୍ଯ୍ୟନ୍ତ, ଦିଟା ଲଘୁଚାପ ଅଛି।
ହଁ ହଁ ଆଛା।
ହଁ ଆଉ ତାପରେ କହୁଛନ୍ତି କଣ, ସେ ଯୋଉ ପରିବା ଗଛ ମାନଙ୍କୁ ସବୁ ଏତେ ବର୍ଷା ହେଲେ ଖରାପେ। ଯଦି ଅତି ହଁ ହଁ ଯିବ। ହଁ ସେ ଅଧିକ ଖରା ଖାଇଛି ନା ନିର୍ଧୁମ ଖ ଖରା ଦିନେ ହ୍ନି ଗଛଟା ଲଗା ଜାଇଛି ପୁରା ବୈଶାଖ ଜ୍ୟେଷ୍ଠ ମାସରେ।
ଓହୋ ଆଚ୍ଛା।
ଲଗା ଯାଇଛି ସେ ଅଧିକ ଖରା ଖାଇଛି ଏତେ ପାଣି ଖାଇଲେ ତା ମୂଳ ପଚିଯିବ। ହୁଁ। ଆଉ ବାଡି ଘରେ ସବୁ କଣ ଲଗା ହେଇଛି?
ଆମ ବାରିଘରେ ବି ଲଗାହେଇଛି ଜହ୍ନି ଗଛ ଲଗା ହେଇଛି। କାକୁଡି ବି ଲଗା ହେଇଚି ଆଉ ବୋଧି, ବିନ୍ ଏଇ ସବୁ ଲଗାହେଇ ଚି ଯେ ଯୋଉ ବର୍ଷାକୁ ପବନ ହେଇଚି ଆମର ସବୁ ମାନେ ଯୋଉ ଗଛ ଲ ତା ସେଗୁରା ନା ସେ ସବୁ ଭାଙ୍ଗି ଯାଇଚି ଆମର।
ହଁ ସେ ଯୋଉ
ଭଣ୍ଡା ଗଛ ଥିଲା ଭଣ୍ଡା ଗଛ ବି ଭାଙ୍ଗି ଯାଇଚି, କଦଳୀ କାନ୍ଧି ଗୋଟେ ଛୋଟଟେ ପଡିଥିଲା ସେଇଟା ବି ଭାଙ୍ଗି ଯାଇଚି।
ଅଁ ହଁ ପବନ ଏତେ ଜୋରେ ହଉଛି।
ହଁ।
ହୁଁ ହୁଁ ଆଉ ଶାଗ ଫାଗ କିଛି ବୁଣା ବୁଣି ହେଇନି?
ହଁ ଶାଗ ହେଇଥିଲା କୋଶଳା ଶାଗ, ଖଡା ଶାଗ ଏଉରା ସବୁ ହେଇଥିଲା।
ବାଡ଼ିରେ।
ହଁ ଆଉ ସଜନା ଶାଗ ଗଛ ଗୋଟେ ବଡଟେ ଥିଲା ଯେ ସେଇଟା ଭାଙ୍ଗିଗଲା ଏଇ ଯୋଉ ପବନ ଏଇ ବର୍ଷା ହେରିକା ଯୋଉ ଯେ ପହଦିନ ଭାଙ୍ଗି ଯାଇଚି ଆମର।
ଓହୋ ଆଉ ଏବେ ତ ସଜନା ଶାଗ ଭଲ ଛୁଇଁ ହେଇଥିଲା ସଜନା ଗଛରେ ଛୁଇଁ ହୁଏ।
ତମକୁ ସଜନା ଶାଗ ଭଲ ଲାଗେ? କେମିତି କଣ ଯୋଉ ଯାଇ ପକେଇବି ନା ଯୋଉ ଭା
କେମି ଆଉ ହଁ ଯାଇ ପକେଇକି ଯୋଉ ମୁଢ଼ି ମୁଢ଼ି କିି ଚୁୁରୀ କି ତାକୁ ସଜନା ଶା ସଜନା ଶାଗ ଭାଜନ୍ତି ଡାଲିରେ। ଭଲ ହଁ ହଁ। ଆଉ ଡାଲିରେ ସଜନା ଶାଗ ପକେଇକି ଯୋଉ ଡ଼ାଲମା କରନ୍ତି ସଜନା ଶାଗ ଡ଼ାଲମା। ମୁଗ ଯାଇ ସଜନା ଶାଗ ହଁ। ମୁଗ ଯାଇ ଡ଼ାଲମା ଉଁ କରିବା ମୁଗ ଯାଇଟା ତ ଖୁବ୍ କମ୍ ସମୟରେ ସିଜିବ।
ହଁ।
ଆଉ ତାକୁ ଆଉ ପ୍ରେସର ରେ ନ ବସେଇକି ଯଦି ଆମେ ହାଣ୍ଡିରେ ବସେଇବା ଭଲ ହବ।
ହାଣ୍ଡି ଭଲ ହଁ ତା ଖାଦ୍ୟ ଟା ଭଲ ଲାଗିବ।
ଭଲ୍ ଲାଗିବ। ଆଉ ତାପରେ ଯାଇଟା ଟିକେ ଫିଟି ଆସିବ ତ ଶାଗ ଟା କମ୍ ସମୟରେ ସିଜିବ ନା। ଶାଗ ଟାକୁ ପକେଇଦବ ତାପରେ ରସୁଣ ଆଉ ଫୁଟଣ ହଁ ରସୁଣ ଛେଚିକି ଆଉ ଫୁଟଣ ପଞ୍ଚ ଫୁଟଣ ଆଉ ଉଁ ଗୋଟା ଲଙ୍କା ତା ଦେହରେ ଛାଡିଦବ ଦିଟା। ଛେଚିକି ଟିକେ ପଘାରି ଦବା ସେ ଭଲ୍ ଲାଗିବ।
ହଁ।
ବିନା ମସଲାରେ ବି ସେ ଡ଼ାଲମା ଟା କିନ୍ତୁ ପାଣି ବେଶୀ ଦବନି। ହୁଁ ଯେମିତି ଶୁକ୍ ସୁକିଆ ଟାଇପ୍ ର ହବ ନୋତ ପତିଆ ହୁଁ ହୁଁ ସେଉରା ଭଲ ଲାଗେ। ଆଉ ଉଁ ଆଉ ନ ହେଲେ ଏଇ ଯୋଉ ଖଡା ଶାଗ ସବୁ ହୁଁ ସଇତ ତା ଦେହରେ ଖଡ଼ା ରାଇତା ହଁ। ନାଇଁ ମ ସୁଜନା ଶାଗକୁ ଯୋଉ ଖଡ଼ା ଶାଗ ମିଶେଇକି ଭାଜିଲେ ହଁ ସେଟା ବି ଭଲ ଲାଗିବ ହଁ।
ଶାଗ ଖାଇଲେ ମାନେ ଭଲ ଆମ ଦେହ ପାଇଁ ଆଖିକି ଦୁଷିବ ଯେମତି ଚୁଟି ହବ।
ଆଉ ଚୁଟି ବଢ଼ିବ ହୁଁ ସାଗ ଟା ଭଲ।
ଚୁନା ମାଛ ଖାଇଲେ ଆଖିକି ଦିଶିବ ଯାହାର ଜୁଳି ଜୁଳିଆ ମାନେ ମାନେ ଦିଶୁନ ସେ ଯାହାକିକି ଚୁନା ମାଛ ଖାଇଲେ ତା ଦେହ ପାଇଁ ଭଲ।
ହଁ ଭଲ ଦେଖାଯାଏ। ଏଇ ପ୍ରକାର ସବୁ ଆଉ।
ହଁ ହଁ ଆମର ତ ଗାଁ ରେ ଯେହେ ଆମର ହଉଛି ସବୁ ପ୍ରକାର ଚାଷ ମାନେ ଏଠି ହଉଛି।
ହୁଁ ହୁଁ ଆମେ ବି ସେଇ ଗାଁ ର ଲୋକ।
ହଁ ହଁ ଆଚ୍ଛା।
ହ ଗାଁ ର ଆମେ ଏଠି ଚାକିରି ଟା ହେଉଛି ବୋଲି ଏଠି ଅଛୁ ଆଉ।
ଆଅ ହ।
ମୁଁ ସବୁବେଳେ ରୁହେ ନା ଦି ମାସ ରହିଲେ ଏଠି ଦି ମାସ ଗାଁ ରେ ରୁହେ ଆଉ।
ଅ ହୋ ହଁ ହଉ ଆପଣଙ୍କ ସହିତ କ ଥାଇକି
ରହିଥା ସିଏ ଆପେ କଟିବ।
ନାଇଁ ନାଇଁ ଦଶ ମିଣ୍ଟି ହେଇସାରିଲାଣି ଦଶ ମିଣ୍ଟି।
ସେ ଆପେ କଟିବ ବା।
ସିଏ ଏଇଟା ହେଲେ ତମେ ଟ୍ୟାସ୍କ କରିପାରିବନି ଆଉ।
ଆଁ?
ମୁଁ କଲରେ କହିବି ତମ କୋଉଁ ହଉ ଜୟ ଜଗନ୍ନାଥ ହଁ ରଖୁଛି?